ଓ ହାଲୋ।
ହଁ ସାଙ୍ଗ କଣ କରୁଚୁ?
ହାଲୋ।
ସାଙ୍ଗ କଣ କରୁଚୁ? ହାଲୋ, ସାଙ୍ଗ କଣ କରୁଚୁ? ଶୁଭୁଚି ନା ମୋ କଥା?
ହଁ ଏବେ ଶୁଭିଲା ନେଟ୍ ଟ୍ ୱାର୍କ ସ୍ଲୋ ହୋଇଥିଲା ତ, ଏଇ ଶୋଇଚି ଆଉ।
ଶୋଇଚୁ? କଉଠି ଘରେ ଶୋଇଚୁ ନା ଛାତ ଉପରେ, ହାୱା ଟିକେ ବାଜୁଚି ତ ଜୋର୍ ସେଇତି ପାଇଁ ମୁଁ ପଚାରିଲି।
ହଁ, ସେ ଛାତ ଉପରେ ଶୋଇଚି ଆଉ, ହଁ।
ଛାତ ଉପରେ, ଯାହା ହଉ, ମାନେ ବଢିଆ ବୋଧେ ଏଇ ପାଗ୍ ବଢିଆ ହାୱା ଦଉଥିବ, ଥଣ୍ଡା ଥଣ୍ଡା, ତମ ସେପଟେ ବସା ହେଇଥିଲାନା?
ହଁ ବର୍ଷା ହେଇଥିଲା, ପ୍ରବଳ ପାଣି, ବିଲ ଫିଲ ବୁଡି ଯାଇଚି, ଆଉ ମାଛ ଫାଚ ଧରି ଚନ୍ତି ସବୁ ଆଉ।
ହୁଁ, ଆଉ କଣ ହେଇଚି ସବୁ କ୍ଷତି?
କ୍ଷତି କଣ ହେଇଚି, ଧାନ ଫାନ ଯୋଉ ତଳା ଫଳା ପଡିବ, ଏଇଆକୁ କୁ ଯୋଉ ପାଣି ଫାଣି ଅଧିକ ହେଇଗଲା ଆଉ।
ହୁଁ
ମାଛ ଫାଛ ଧରୁଚନ୍ତି ସିଏ ଆଉ।
ଉ ମାଛ ଧରିଚ, କି ମାଛ ସବୁ ଧଇଲଣି?
ରୋହି, ଭାକ୍ କୁର, ଇଲିଶି ଆଉ ହଉଚି କରାଣ୍ଡି ଆଉ ଶେଉଳ, ମାଗୁର, ଭାକୁର ଏଇଆ ସବୁ ଆଉ। କୋଉ।
ହୁଁ। ଆଉ ଆମ ଏପଟେ ତ ବହୁତ ଦୂର୍ ବର୍ଷା ହେଲା। ଆଉ ତଳା ସବୁ ପଚେଇଦେଲା, ଭସେଇ ବିି ନେଇଯାଇଚି ତଳା। ଯୋଉମାନେ ଗୋଟେ ଦିନ ପୂର୍ବରୁ, ଦି ଦିନ ପୂର୍ବରୁ ପକେଇଚନ୍ତି ସବୁ ଭସେଇ ଦେଇଚି, ଆଉ ସେ ତା ପୂର୍ବରୁ ସବୁ ପକେଇଚନ୍ତି, ତାଙ୍କର ଟିକିଏ ରହିଚି, ପଚୁଚି ଟିକେ ଟିକେ ଆଉ, ଆଉ ସବୁ ଚାଷୀ ମାନେ ସବୁ, ପାଣି ଫାଣି ପାଇଁ ମାନେ, ନାଳ ସବୁ ଖୋଳୁଚନ୍ତି, ପାଣି ଛାଡିବା ପାଇଁ। କାହିଁକିନା ଯଦି ସବୁ ପଚି ଯିବ, ଫେରେ ସମସ୍ତଙ୍କର ଲସ୍ ହବ ନା, ସେଇଥିପାଇଁ।
ହଁ
ଆଉ ବହୁତ ଜୋରେ କିନ୍ତୁ ଏ ବର୍ଷା ହେଲା, ଚାରି ଘଣ୍ଟା କଣ୍ଟିନ୍ୟୁ ହେ ଆଉ ତା ପୂର୍ବରୁ କିନ୍ତୁ ଏଡେ ବହୁତ ଜୋରେ ବର୍ଷା ହେଇଚି।
ଓହୋ।
ଆଉ କୁଆଡେ ସବୁ ଯାଇଥିଲ ଆଜି?
ଆଜି ଯାଇଥିନୁ ଏଠିକି ଆଜି ତ କୁହା ଯାଇନୁ, ଆମେ ଦିନ ମାନେ ସେ ଯୋଉ ମାଛ ଧରୁଥୁନୁ। ପିଲା ପିଲା ଧରିକି ଜଗିଚୁ ଆଉ ଜୋର ପାଖରେ ଆଉ।
ଓ ତମର ସେଟି କଣ ନଈ ଅଛି?
ହଁ ନଈ ଅଛି ଦି ଟା ନଈ ସାନ ଜୋର ଗୋଟେ ବଡ ଜୋର ଆଉ ମଧାନୀ। ଏଇ ସବୁ ଆଉ।
ହୁଁ ଅ ହଁ ଗୋଟେ ଜାଗାରେ ଅଛି ନା ଅଲଗା ଅଲଗା ଉ ଡିସ୍ ମାନେ ଛାଡି ଛାଡିକା ଅଛି?
ନା ଉଁ ଅଲଗା ଅଲଗା ଗୋଟେ ଏଠିକି ଆଉ ଗୋଟେ ଉଁ କିଲୋମିଟର ପ ରେ ଆଉ ଗୋଟେ ଏଇ ଭଳିଆ ଆଉ।
ଓହୋ ସେଇଠୁ ପାଣି ସବୁ ମାଛ ଉଠୁଥିବେ ଆଉ?
ହଁ ସେଇ ଛୋଟ ମୁହରେ ସବୁ ମାଛ ଫାଛ ଇଏ ହଉଚି ଆଉ। ଉଁ ଯୋଉ ନୂଆ ଉଁ ମାଛ ଧରିଚନ୍ତି ଆଉ କିଲେ ଦି କିଲେ ଆଉ। ଛୋଟ ମୁହଁ ସେଠି ନୂଆ ପାଣି ପାଇକି ଯୋଉ ଇଏ ହଉଚନ୍ତି ଆଉ।
ହୁଁ।
ଆଉ ତମ ଆଡ଼େ ଯୋଉ କଣ ବର୍ଷା ବର୍ଷା ପ୍ରବଳ ହେଇଛି ବୋଧେ?
ହଁ ଆମର ଏଇଠି ମାଛ ନାଇଁ। ଆଉ କିନ୍ତୁ ଏଇଟି ବର୍ଷା ବହୁତ ଜୋରସେ ହେଇଚି।
ଓହୋ ତମ ଆଡେ ନଈ ନାଇଁ କି?
ଆମ ଇଆଡେ ନଈ ଅଛି କିନ୍ତୁ ସିଏ ଯୋଉ ନଈ ରେ ମାଛ ଧରି ହବନି। ଅ ଆମର ଯୋଉ ବଡ ନଈ ଅଛି।
ଓହୋ।
ତମ ଏଠି ଛୋଟ ଛୋଟ ନଈ ସେ ସବୁ ଛୋଟ ମୁହଁରେ ସବୁ ଇଏ ହଉଚନ୍ତି ଆଉ ନୂଆ ପାଣି ପାଇକି ଉ ପରୁକୁ ଉଠୁଚନ୍ତି ସେଇଆକୁ କିଳାରେ ପିଟିକି ଧରୁଚନ୍ତି ଆଉ।
ହୁଁ।
ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ଉ ଭଲ ଅଛନ୍ତି ସେଇଭଳିଆ ଆଉ।
ଓହୋ।
ଆଉ ତମ ଘରେ?
ଆମ ଘରେ ସବୁ ଭଲ ଆଉ ବାପା କଣ ହଁ ହଁ ବାପା କଣ କରୁଥିଲେ ତମ ବାପା?
ବାପା ଯାଇଥିଲେ ଉଁ ପାଣି ଉଁ ମାନେ ଖୋଲିବା ପାଇଁ ଯାଇଚନ୍ତି ଆଉ। ଆସିନାହାନ୍ତି ରାତି ହେଲାଣି ହଁ।
ରାତିରେ ବି ବିଲରେ ଯାଉଚନ୍ତି? ସାପ ଫାପ ବାହାରୁନି?
ଆଉ ଯାହା ବିି ହେଲେ ଯିବାକୁ ପଡିବ ଆଉ କାହିଁକିନା ଯୋଉ ଉଁ ଧାନ ଫାନ ଯୋଉ ପଚିଯିବ ଫେରେ। ଉଁ ଯୋଉ ଗଜା ହେଇଚି।
ତମର ପକେଇଚ କି? ହାଲୋ। ହାଲୋ।
ହୁଁ।
ହାଲୋ।
ହଁ କୁହ।
କହିଲି ତମର ତଳା ଫଳା ପକେଇଚ କି?
ହଁ ପଡିିଥିଲା। ଆଉ ସେ ପଚି ଯିବା ପାଇଁ ସେ ଯାଇଁ ପାଣି ଖୋଲିବା ପାଇଁ ଯାଇଛନ୍ତି ଆଉ।
କେତେ ତଳା ପକେଇଛ।
ପାଞ୍ଚ ଏକରର ପଡିଛି ଆଉ।
କଣ ହାତରେ ରୁଅ ନା କାହାକୁ ଡାକିକି ରୁଅ।
ହଁ, ଡାକିକି ଆମେ ରୋଉ ଆଉ। ଏତେ ରୋଇ ହବନି ପ୍ରାୟ ଶୀଘ୍ର ସେଇଥିପାଇଁ ଆଉ। ଲୋକ ରୋଇ ଦେଇକି ପଳେଇ ଆସୁଛନ୍ତି।
ହଉ।
ଆଉ ଆମେ ବି କିଛି ରୋଉଚୁ ଆଉ।
ଆଉ ତମ ଏଠି ଯୋଉ କାମ କରୁଛନ୍ତି କେତେ ଟଙ୍କା ନଉଛନ୍ତି।
ଆମର ସେମିତି କିଛି ନାହିଁ, କାମ ଦେଖିକି ଦିଆ ହୁଏ ଆଉ।
ମାନେ ଗୋଟେ ଦିନର କେତେ ଟଙ୍କା?
ସେମିତି କିଛି ନାହିଁ, ଯିଏ ଯୋଉ ଟାଇପ୍ ର ରୋଇଲା ସିଏ ସେଇ ଟାଇପ୍ ର ପଇସା ନେଲା ଆଉ।
ଓହୋ।
ହୁଁ।
ଯଛଉରାଉ ଆମଏଠି ବି ସେଇଆ ହୁଏ।
ସେଠିକ୍ା
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ।
ହୁଁ, ଆଉ ତମ ସେଠି କଣ ହୁଏ?
କଣ?
ତମ ସେଠି ଭଲ ପୂଜା ପର୍ବ କଣ ହୁଏ?
ଆମ ଏଠି ଭଲ ପୂଜା ହଉଚି ଦୁର୍ଗାପୂଜା ଆଉ ମେଲଣ, ଦଇଖିଆ, ବରୁଣେଶ୍ୱର। ଏଇଆ ସବୁ ଆଉ।
ତମର ବରୁଣେଶ୍ୱର ହୁଏ, ଯୋଉ ବଡ ମେଳା।
ହଁ ହଁ।
ସେଟା କେତେଟା ଯାତ୍ରା ଆସନ୍ତି ସେଟା ବା। ସାତଟା ନା କେତେଟା ଯାତ୍ରା ଆସନ୍ତି।
ହଁ ସେଠି ସାତଟା ଆଠଟା ଅନ୍ତର ଯାତ୍ରା ଆସନ୍ତି ବଡ ପାଟି ସବୁ ଆସନ୍ତି। ଟିକେଟ୍ ସେଲ୍ ହୁଏ ଏଇଆ ଆଉ। କମିଟି ମେମ୍ବର ସବୁ ଅଛନ୍ତି, ସେ ସବୁ କରନ୍ତି ଆଉ।
ହୁଁ ହୁଁ।
ପୂଜା ପର୍ବ ହୁଏ ସେଇଭଳିଆ ଆଉ। ତମହେଠି ହୁଏ କି?
ଆମ ଏଠି ଦଶପଲ୍ଲା ଯୋଉ ରାବଣ ପୋଡି।
ହଁ।
ସେଇଟା ଭଲ ହୁଏ।
ହୁଁ
ଏଠି ଆମର କଣ କହିକି ନା ବହୁତ ଏବେ ବି ଏବେ ଗୋଟେ ଦୋକାନ ଗୋଟେ ଖୋଲା ହବ। ଏଠି ଗୋଟେ ଆମ ଫଙ୍କସନ୍ ଚାଲିବ ଏବେ ହିଁ ତ। ଗୋଟେ ହିରୋଇନଟେ ଆସିବେ ଆମ ଏଠି ଦଶପଲ୍ଲା ସା ଉଁ ପନ୍ଦର ଦିନ ଧରି ହୁଏ। ବହୁତ ମାନେ ଫେମସ ଏଠି ଆମର ପଟେ।
ବଡ଼ କରିପୁର।
ହୁଁ।
ଆଉ ଏବେ ଏବେ ସବୁ କିଏ ମେଳା ଫେଳା ଚାଲୁଛି କି ତମର ସେ
ନା ହେଇନି।
ଆଉ। ହ୍ୟାଲୋ।
ହୁଁ ଆଉ ତମ ଏଠି ଏବେ ଚାଲିନି ମେଳା?
ହଁ।
ତମର ଏଠି ଚାଲିନି ମେଳା?
ହଁ
ମୁଁ କିହିଲି ତମର ସେଠି ମେଳା କୌଣସି ଚାଲିନି?
ନା ଆମଠି ଯୋଉ ରଜରେ ଏଠି ଆମଠି ଇଏ ହେଇଥିଲା। ରାମ ରଜା ବୈଠକ। ବାମ ରଜା ବହିଥିଲା ସେଠି ଯାତ୍ରା ପାତ୍ରା ହଉଥିଲା। ୟା ଆଉ।
ତମର ସେ ଯାତ୍ରା ହୁଏ ରଜରେ?
ହଁ।
ରଜରେ କୁଆଡେ କୁଆଡେ ସବୁ ବୁଲିଲ?
ରଜରେ ଆମେ ଯାଇଥିଲୁ ଖଣ୍ଡଗିରି ଉତ୍ତରଗିରି ଆଉ ନୀଳଗିରି ଆଉ। ପର୍ବତଗିରି।
ହୁଁ ଏତେ ସବୁ ବୁଲିଛ। କଣ କଣ ସବୁ ଦେଖିଲ?
ସବୁ ଠାକୁର ପାକୁର ଦେଖିନ ଆଉ। ଆଉ କଣ ଦେଖିନି? ପାହାଡ଼ ପର୍ବତ ଏଇଆଉ ସବୁ ଦେଖିନୁ ଆଉ।
ହୁଁ ଝରଣା ହେ ଥିଲେ?
ହଁ ଝରଣା। ଝରଣାରେ ଗାଧେଇଲୁ ଆସିଲୁ ଆଉ।
ଫଟୋ ମୋ ଫଟୋ ସବୁ ଉଠେଇଛ ନା ଉଠେଇନ?
ନା ଫଟୋ ଯାହା ହେଲେ ଆମେ ଯେଉମାନେ ଦୁଇଶହଙ୍କନ୍ତର ଫଟୋ ନ ଉଠିଲେ କଣ ଆସିବୁ ଆମେ।
ଭଲ ଭଲ ଉଠେଇଥିବ ଆଉ।
ହଁ।
କି ମୋବାଇଲ ନେଇଥିଲ? ଆଇଫୋନ୍।
ନା ଆଇ ଫୋନ ନୁହଁ ଆଇ ଫୋନ ନୁହଁ।
ଆଉ।
ରେନୁ ଫିଫ୍ଟନ୍।
ବଢିଆ ଉଠିିଥିବ ସେଥିରେ।
ହଁ ନୂଆ ଲଞ୍ଚ ହେଇଚି ନା? ସବୁ ଆଇଫୋନକୁ ଏ ସେମ କାଟୁଛି।
ବଢିଆ ଉଠୁଥିବ ସେଥିରେ ନୂଆ।
ହଁ।
ଆଉ ତମେ କଣ ଭିଡିଓ ଫିଡିଓ ଏଡିଟିଂ କର? ନା
ହଁ ମୁଁ ଭିଡ଼ିଓ ଭିଡ଼ିଓ କରେ ବା। ରିଲ୍ସସି କରନି ଇଷ୍ଟାଗ୍ରାମରେ।
ନିଜେ କରି ନିଜେ ପ୍
ହ
ଆ ନିଜେ ଯୋଉ ଭିଡ଼ିଓ କରିକି ଗୋଟେ ଭାଇଟେ ଅଛି ସିଏ ଏଡ଼ିଟିଙ୍ଗ କରେ ମୁଁ କରେ ମିଶିକି କରିବି ପୋଷ୍ଟ କରୁ ଆଉ।
ଓହୋ। ଆଉ ତମ ସେପଟେ ଏବେ ଏବେ କେତେ ପାଣି ଅଛି?
ଆମର ଏଠି ଅଛି ମାନେ ହେବ ଜଂଘେ ନେଖା ଆଉ।
କେତେ ପାଣି?
ହଁ ଉପର ମୁଣ୍ଡରୁ ସବୁ ଆଉଛି ଆମର ଏଠି ସବା ଲାଷ୍ଟରେ ଯାଇକି ଶୁଖିବ ଆଉ।
ହୁଁ ତମର ଖାଲ ଏରିଆ ନା।
ହଁ।
ଆମର ବି ସେଇ ଖାଲ ଏରିଆ ଆମର ଏଇ ସିନା କେତେଟା ତିନି ଚାରି ତିନିଟା ଚାରିଟା ଗାଁ ରୁ ପାଣି ଆସିଛି। ମାନେ ଚାରିଟା ଗାଁ ର ଜମି ଆମ ଚାରିଟା ଯୋଉ ଗାଁ ର ଜମି ସବୁଆଡୁ ପାଣି ଆସିବ ଆମରି ପଟେ ହିଁ ପାସ୍ କରିବ।
ହୁଁ ଆମ -ଆମରି ଭଳିଆ ଆଉ।
ହୁଁ। ଆଉ ହୁଁ ହିଁ ତମର ସେପଟେ କେତେ ଘଣ୍ଟା ବର୍ଷା ହେଇଥିଲା କାଲି?
ଆମଠି କାଲି ତ ଆ ଆଠଟା ବେଳେ ଆମେ ବସିଥିଲୁ ସେ ବର୍ଷା ହଉଛି ହଉଛି। ଗଲା ଏଗାରଟା ପର୍ଯ୍ୟନ୍ତ ଆଉ ଗୋଟେ ଜଣଙ୍କ ଘରେ ବସିଥିନି। ସେ ତାର ବର୍ଷା ଟୋଟାଲି କମିଲାନି ମୁଁ ଆମ ଘରକୁ ଯାଇ ପାରିଲିନି ତାପରେ -ତାପରେ ଜଣେ ଛତା ନେଇକି ଆଇଲା। ତାପରେ ଗନୁ ଆଉ ଗନୁ ରାତି ସାରା ବର୍ଷ ହେଉଛି ଲାଇନ୍ ନାହିଁ ମଶା କାମୁଡିଛି ଏଇଆ ଆଉ।
ନା ମୁଁ କାଲି ଗୋଟେ କଲଟେ ଯାଇଥିଲି।
ହଁ।
ମୁଁ ବ୍ୟାଟ୍ରର୍ଙ୍ଗି କରିଯାଏ। ଆଉ ମୁଁ କଲ ଯାଇଥିଲି ମୁଁ ଯାଇଛି ମାନେ ବର୍ଷା ତାଙ୍କର ସରିଗଲା ଦଶଟା ବେଳକୁ ସରିଗଲା।
ହଁ।
ଢାଳୁଛି ଢାଳୁଛି ଆଉ ବର୍ଷା ତିନ୍ତିକି କିଏ ଆସିବ ବହୁତ ଦେହ ଖରାପ ହେବ। ଆଉ ଇଏ ବି ପାକ ପାଗ ବି ଭଲ ନାହିଁ ଚେଞ୍ଜ ହଉଛି ବଦଳୁଛି ପାଗ ଆଉ ଭଲ ନାହିଁ। ସେଇଥିପାଇଁ ବେଗି ନ ଆସି ଆମେ ଆଇଲା ବେଳକୁ କାଲି ସାଢ଼େ ବାରଟା।